ହଁ ମ୍ୟାମ୍ ନମସ୍କାର।
ବୁଢ଼ିଟେ ହେଇଥା।
ହେଁ।
କଣ କରୁଛ? ଏଇ ବସିଛି ଆଉ ମୁଁ ବି ବସିଛି। ଆଉ କଣ ଖାଇଛ ଆଜି?
ଆଜି ଖାଇଥିଲି ଭା ତ ସୋଲା ତରକାରୀ ଆମ୍ବ ମିସଚର ଯାଇଥିଲି ଆଉ।
ହୁଁ ହୁଁ ଆଉ ପଢାପୁଢି କେମିତି ଚାଲିଚି।
ହୁଁ ଭଲ ଚାଲିଛି ଆଉ।
ଆମର ଭାତ ଡାଲି ପୋଟଳ ଭଜା ଆଉ ବର୍ଷା ହଉଚି।
ହୁଁ ସକାଳ ହଉଥିଲା ଏବେ ଛାଡିଛି ଆଉ।
ହଁ ଆଉ କମ୍ପ୍ୟୁଟର କ୍ଲାସ ଯାଇଥିଲ ଆଜି।
ହଁ ଯାଇଥିଲି।
ଆଉ।
ଆଉ କଣ କୁହନ୍ତୁ।
ଏଇ ବର୍ଷାରେ ତିନ୍ତି କିି କମ୍ପ୍ୟୁଟର କ୍ଲାସ ଯାଇଥିଲ।
କଣ କହିଲେ।
ମୁଁ କହିଲି ବର୍ଷାରେ ତୀନ୍ତି କି କମ୍ପ୍ୟୁଟର କ୍ଲାସ ଯାଇଥିଲ।
ହଁ ଗଲା ବେଳକୁ ଟିକେ ତିନ୍ତୀ ଯାଇଥିଲୁ ଆସିଲା ବେଳକୁ ବର୍ଷା ଛାଡିଲା ଠୁ ଆସିଲି ଆଉ।
ହଁ ହୋ ଆଉ। କୋଉଠି କମ୍ପ୍ୟୁଟର କରୁଚ ମାର୍କେଟ ରେ ନା ଘର ପାଖରେ କୋଉଠି।
ନାଇଁ ନାଇଁ ଘର ପାଖରେ।
ଯାହା ହଉ ଭଲ ସୁବିଧା ଆଉ।
ହୁଁ। ମାର୍କେଟ କୁ ଯାଇ ହବନି ବର୍ଷା ଫର୍ଷା ହବ ତ ସେଥି ଯୋଗୁ।
ଆଉ ଆଉ ତମ ଆଡେ ଚାଷ ଫାସ କଲେଣି।
ଚାଷ ହଁ ଚାଲିଛି ଚାଷ।
ହୁଁ ହୁଁ ଆଉ କେବେ କପିଳାସ ବୁଲି ଯାଇଥିଲ।
କପଳାସ ହଁ ଯାଇଥିଲି ସ୍କୁଲରେ ଥରେ। ଆଉ ଫ୍ୟାମିଲିି ସିପ କେବେ ଯାଇନି କପିଳାସ।
ପା ପାହାଜ ପାହାଜ ଚଢିଚ।
ହୁଁ ପାହାଚ ବି ଚଢଚି।
କଷ୍ଟ ଲାଗେନି ଏତେ ପାହାଚ ଚଢିିବାକୁ।
ହଁ ଗଲା ବେଳକୁ ତ କଷ୍ଟ ଲାଗେ ଆସିଲା ବେଳକୁ ଗଡି ଆସନ୍ତି ଆଉ।
ଓହୋ ଆଉ ଗୋଟେ ବାଟ ଅଛି କପିଳାସ ଯିବା ପାଇଁ।
ହଁ ସେପଟେ ଯୋଉ ରୋଡ ଟା ହେଟା।
ସେଇଟା ବାର ବାଙ୍କ କୁହନ୍ତିୁ।
ହଁ ସେପଟେ ଗାଡି ଯାଏ।
ହୁଁ ଆଉ କପିଳାଶିରା ସବୁ କଣ କଣ ଅଛି।
କପିଳାସ ରେ ମାଙ୍କଡ଼ ଅଛି।
ସେଇଟା ବା ସବୁଠୁ ବେଶୀ ଆଉ।
ହଁ ହଁ।
ଆମେ ଥରେ ଯାଇଥିଲେୁ ଯେ ଫଳ ଛଡେଇକି ହାତକୁ ରାମ୍ପି ଦେଇଥିଲା ଆଉ।
ଓହୋ ମୁଁ ଥରେ ଯାଇଥିଲି ସାଙ୍ଗ ମାନଙ୍କ ସହ ଯେ ମୋଠୁ ନେଇଯାଇଥିଲା ଫଟୋ ଜଗନ୍ନାଥଙ୍କ ଫଟୋ ଟେ।
ଆମଠୁ କଦଳୀ ଫଳ ଜରି ପୁରା ଛଡେଇକି ନେଇଗଲା। ନେଇଗଲା ଯେମିତି ଖାଲି ନଡିଆ ଧୂପକାାଠି ରଖିକି ତାକୁ ଆଉ ଯେତେକ କଦଳୀ ସେଉ ରଖିଥିଲୁ ଦେଇଦଲୁ।
ଓହୋ ଢେଙ୍କାନାଳ ସାଇନ୍ସ ପାର୍କ ଦେଖିଛନ୍ତି।
ହଁ ସାଇନ୍ସ ପାର୍କ ଥରେ ଯାଇଥିଲି ଏମ୍ ମିତି ସାଙ୍ଗ ମାନଙ୍କ ସହିତ ଯାଇଥିଲି ସାଇନ୍ସ ପାର୍କ ଡିୟର ପାର୍କ।
ଆଛା।
ଡିଅର୍ ପାର୍କ ଟା ଏଇ କପିଳାସ ସ୍ଥଳକୁ।
ହୁଁ ହୁଁ।
ଆଉ ଦତ୍ତାତ୍ରୟ ଯୋଉଟା କି ସାଇ ମନ୍ଦିର କହୁଛନ୍ତି। ଆଉ ଗୋଟେ ଅଛି ଆଉ ଗୋଟେ ଅଛି ରାଧା ମୋହନ ରାଧା ଗୋପୀନାଥ ଜଣ ଗୋଟେ ମନ୍ଦିର ଅଛି ସେଠି ରାଧା କୃଷ୍ଣଙ୍କ ମ ପୂଜା ହୁଏ। ଆଉ ଗୋଟେ ଅଛି ସପ୍ତ ଶଯ୍ୟା ଅଛି ସାତଟା ପାହାଡ ଏକାଠି ଲାଗିକି ରହିଛି ତମେ ଗୋଟେ ପରେ ଗୋଟେ ଚଢିକି ସାତ ଟାଙ୍କ ପାହାଡ ବୁଲିକି ଆସିବ।
ଓ ଏଇଟା କଣ ଚଲା ପଥ ନା ଗାଡି ଯିବା।
ଆମେ ତ ଯେତେବେଳେ ଯାଇଥିଲୁ ଚାଲିକି ଯାଇଥିଲୁ ଆମେ ସନ୍ଧ୍ୟା ହେଇଗଲା ବୋଲି ଯାଇପାରିଲୁନି ଦି ତିନିଟା ପାହାଡ଼ ଯାଇଛୁ। ପାହାଡ ମାନେ କପିଳାସର ପାହାଡ ଉପରକୁ ଚଢିଲେ ଖାଲି ଜଙ୍ଗଲ। କିନ୍ତୁ ସପ୍ତ ଶଯ୍ୟା ପାହାଡ ରକୁ ଚଢିଲେ ଚାରିଆଡୁ ଚାରିଆଡୁ ସବୁ ମାର୍କେଟିଙ୍କି ଜିନି ସବୁ ମାଳି ମୁଦି ଫଟୋ ସବୁ ଦେଖି ଦେଖି ଯିବ ବି ବଢିଆ ଲାଗିବ।
ହୁଁ ହୁଁ। ଆପଣ କୋଉ କୋଉ ଜାଗା ବୁଲିଛନ୍ତି ଓଡିଶାରୁ?
ଢେଙ୍କାନାଳର ପ୍ରାୟ ସବୁ ଜାଗା ବୁଲିଛି। ଢେଙ୍କାନାଳ ଜିଲ୍ଲାର ସେ କପିଳାସ ସବୁ ବୁଲିଛି। ଆଉ ଭଦ୍ରକର ଯାଇଛି ଶିବ ମନ୍ଦିର। ଅ ମନେ ପାଡୁନୀ ସେ ଜାଗାଟା ନା ଆଉ ପୁରୀ କୋଣାର୍କ ଆଉ କେନ୍ଦ୍ରାପଡାର ପ୍ରାୟ ଦିଇ ତିନିଟା ଜାଗା ଯାଇଛି। ଆଖଣ୍ଡଳ ମଣି ଯାଇଛି ଭଦ୍ରକର ଆଖଣ୍ଡଳ ମଣି ବିରଜା ସାତ ଭଉଣୀଙ୍କ ମନ୍ଦିର ସବୁ ଏମିତି ବୁଲିଛି ଆଉ। ହ
ଭୁବନେଶ୍ୱର କଉ କଉ ଜାଗା ଜାଇଛନ୍ତି?
ଭୁବନେଶ୍୍ୱରରେ ଲିଙ୍ଗରାଜ ସାଇ ମନ୍ଦିର ଇସ୍କନ ଆଉ
ଆା
ଏଇ ଯୋଉ ନନ୍ଦନକାନନ ସବୁ ଯାଇଛି। କେବଳ କଟକ ଗଲା ବେଳକୁ ଯୋଉ ଧବେ ଈଶ୍ୱର ମନ୍ଦିର ସେଇଟା ଯାଇନି ନହେଲେ ପ୍ରାୟ ଆଉ ସେପଟ ଲାଇି ପ୍ରାୟ ଯାଇଛି। କଟକରେ ରାମଚଣ୍ଡୀ ଚଣ୍ଡୀଙ୍କ ମନ୍ଦିର ଆଉ କଟକରେ ଯୋଉ ବାଲିଯାତ୍ରା ପଡିଆ ବାଲିଯାତ୍ରା ତ କେବେ ଦେଖିନି, କିନ୍ତୁ ବାଲିଯାତ୍ରା ପଡିଆ ଯାଇକି ଦେ। ଯାଇକି ବୁଲିିକି ଆସିଛି। ଆଉ କୁଆଡେ ଯାଇଥିଲ ମୋର ମନେ ନାହିଁ।
ଆପଣ ପୁରୀ କେତେ ଥର ଯାଇଛନ୍ତି?
ପୁରୀ ଚାରି ଥର ଖଣ୍ଡେ ଗଲିଣି।
ଆଛା। ଚାରିଥର କଣ ଫ୍ୟାମିଲ ନା ହଜବେଣ୍ଟ ଙ୍କ ସହିତ।
ହୁଁ ତିନି ଥର ଫ୍ୟାମିଲି ଯାଇଥିଲୁ ଆଉ ଥରେ ସବୁ ଫ୍ରେଣ୍ଡ ସର୍କଲ ଯାଇଥିଲୁ।
ଓହୋ।
ଏ ଯୋଉ ଖୁଦରୁକୁୁଣି ଓଷା ହୁଏ ଖୁଦୁରୁକୁୁଣି ଛୁଆ ସବୁ ଯାଇଥିଲୁ।
ଆଚ୍ଛା ପୁରୀର କଣ କଣ ଦେଖିଛନ୍ତି ଆପଣ?
ପୁରୀରେ ଲୋକନାଥ ମନ୍ଦିର ଅଛି ଆଉ ଅ ପୁରୀ ମନ୍ଦିରଠୁ ସେଆଡୁ ଆସିଲେ ଅଛି ମାତା ମଠ ଆଉ ପୁରୀରେ ତ ତେତିଶ କୋଟି ଦେବାଦେବୀଙ୍କ ମନ୍ଦିର ଅଛି କେବଳ ବୁଲିକି ଦେଖିପାଇଲେ ହେଲା। ଆଉ ସବୁଠୁ ଭଲ ସି ବିଜ ଅଛି। ଆଉ ଗୋଟେ ଅଛି କୋଇଲି ବୈକୁଣ୍ଠ ଯୋଉଠ କି ଏ ଜଗନ୍ନାଥଙ୍କ ମୂର୍ତ୍ତି ଯୋଉ ନବକଳବର ହୁଏ ସେଇଠି ବିସର୍ଜନ କରାଯାଏ।
ହୁଁ ହୁଁ।
ସେଇଟା ବି ଦେଖିଛି ଲ କ ଲକ୍ଷ୍ମୀ ନୃସିଂହଙ୍କୁ ଦେଖିଛି ଉୁଁ।
ନରେନ୍ଦ୍ର ପୋଖରୀ କେତେ ଥର ଦେଖିଛନ୍ତି।
ନରେନ୍ଦ୍ର ପୋଖରୀ ଥରେ ଦେଖିଛି।
ଆଛା। ଆଉ କଣ ପୁରୀରେ ଦେଖିଛ କୋଣାର୍କ ଦେଖିଛ।
ହଁ କୋଣାର୍କ ଦେଖିଛି କୋଣାର୍କରେ ସେ ଯୋଉ ଅ ପିପିଲି ହାଟ ଯୋଉଟା ସେଇଟା ବି ବୁଲିକି ଦେଖିଛି ଚାନ୍ଦୁଆ ପାଇଁ ପ୍ରସିଦ୍ଧ ଯୋଉଟା ଚନ୍ଦ୍ରଭାଗା ଦେଖିଛି।
ରାମଚଣ୍ଡୀ
ରାମଚଣ୍ଡ ବି ଦେଖିଛି ରାମଚଣ୍ଡି ରେ ଗୋଟେ ବଡ ମାଛକଣ୍ଟା ଥାଏ ସେଟାକୁ ବି ଦେଖିଛି। ଛତିଆ ବଟ ଦେଖିଛି।
ଓହୋ ଆଉ ଦେଖିଛନ୍ତି ଓମ୍କାର ମନ୍ଦିର।
ହୁଁ ସେଟା କୋଉଠି।
ପୁରୀରେ।
ନା ସେଠିକି ଯାଇନି।
ସେଇଠି ଶହେ ଆଠଟି ଶିବଲିଙ୍ଗ ଅଛି।
ନା ସେଇଟା କେବେ ଯାଇନି ନୂଆ କଥାଟେ ଶୁଣିଲି ମୁଁ ବି ଜାଣିନି ସେଇଟା।
ସେଇ ସବୁ ମାନେ ଶହେ ଆଠଟି ଲିଙ୍ଗ ଯିଏ ମାନସିକ କରିକି କି ଛୁଇଁବ ତାର ମାନସିକ ପୂରଣ ହବ।
ସେଟା କୋଉ ପଟେ।
ହେଟା ରାମଚଣ୍ଡୀ ପଛକୁ।
ହ ଏଇଟା ତାହାଲେ ଏବେ ହେଇଥିବ କାରଣ ମୁଁ ଯୋଉ ଟାଇମ ରେ ଯାଇଥିଲି କାଇଁ ଦେଖିନଥିଲି ଆଉ ଏବେ ଯୋଉ ସି ରିସେଣ୍ଟ ଯୋଉ ଦିଥର ପୁରୀ ଯାଇଥିଲି ମୁଁ କୋଣାର୍କ କି ରାମଚଣ୍ଡୀ ଆଡେ ଯାଇନି। ଖାଲି ପୁରୀ ପୁରୀରୁ ଇଆଡେ ଆସିଛୁ।
ଏହେ ସେଟା ତ ହେଲାନି ମୁଁ ସେତେବେଳେ
ଫାଷ୍ଟ ଫାଷ୍ଟ ପୁରୀ ଯେତେବେଳେ ଯାଇଥିଲି।
ନା ମୁଁ ଯୋଉ ରାମଚଣ୍ଡୀ ଯୋଉ ଯାଇଥିଲି ମୁଁ ହେଇଥିଲି ଦଶମ ପଢୁଥିଲି ବୋଧେ ଯାଇଥିଲି। ସେତେବେଳେ ରାମଚଣ୍ଡୀ ଯାଇଥିଲି ସେତ ଆଜ୍ଞା।
ଓହୋ।
ଆଉ ଛୁଆ କଣ କରୁଛନ୍ତି।
ଛୁଆ ଏଇଠି ତାଙ୍କ ଦାଦାଙ୍କ ସହିତ ଖେଳୁଛନ୍ତି। ରାସ୍ତାରେ କ୍ରିକେଟ ଖେଳୁଛନ୍ତି।
ଓହୋ ଆପଣଙ୍କୁ କ୍ରିକେଟ ପସନ୍ଦ ନା।
ନା। କ୍ରିକେଟ ପସନ୍ଦ ତ ନୁହେଁ କ୍ରିକେଟ କହିବାକୁ ଗଲେ ମୋର ଆଲର୍ଜି। ମୁଁ ସେ କ୍ରେଟରେ କିଛି ବୁଝିପାରେନି ଆଉ ଯିଏ ଦେଖେ ବି ମତେ ବିରକ୍ତି ଆ ଲାଗେ। ଖାଲି ଗୋଟେ ଜିନିଷ ମୁଁ ଭାବେ ଯେ କଣ ଇଣ୍ଡିଆ ଜିତିଲା କି ନାଇଁ ଜାଣିବା ଦର୍ କାର ଖେଳ ଦେଖିଲେ କଣ ଲାଭ ସେଥିରୁ କଣ ବୁଝିବ।
ଓହୋ ଆପଣଙ୍କର କଣ ଏମ ଆଇ କି।
ମାନେ
ମୁମ୍ବାଇ ଇଣ୍ଡିୟନ୍ସ।
ହ୍ୟାଲୋ।
ମାନେ ଆପଣଙ୍କର ମୁମ୍ବାଇ ଇଣ୍ଡିଆନ୍ସ ଯୋଉ ଟିମ୍ କି।
ମୁଁ ସେଗୁଡାକ କିଛି ଜାଣିନି ଟିମ୍ ଫିମ୍ କିଛି ଜାଣିନି କେବଳ କେବଳ ଜାଣିଛି ଯେ ଏଇ ଯୋଉ ୱାର୍ଲଡ କପ୍ ଖେଳ ହେଲେ ବିଶ୍ଵ କପ୍ ଯୋଉଟା ସେଇଟାରେ ଓଡି ଯୋଉ ଭାରତ ଜିତିଗଲେ ସେଇଟା ଟିକେ ଖୁସି ଲାଗେ ଶୁଣିକି, ନହେଲେ ଆଉ ସେ ଯୋଉ ଏବେ ଯୋଉ ଆ ପିଏଲ ସବୁ ଖେଳ ହଉଛି, ଟିମ୍ ଫିମ୍ ବନଉଛନ୍ତି ସେ ବିଷୟରେ ମୁଁ କିଛି ଜାଣିନି।
ଆଛା।
ନଲେଜ ରଖିବା କଥା ନା ସେଇ ପ୍ରତି ଟିକେ।
ଇଣ୍ଟରେଷ୍ଟ ନାହିଁ ସେଇଥିପାଇଁ ନଲେଜ ନାହିଁ ଆଉ।
ଆଚ୍ଛା। ଆଉ କୋଉ ଖେଳ ପସନ୍ଦ ଆପଣଙ୍କର?
ମୋର ହଁ ଖେଳିଛି ଖୋ ଖୋ ଖେଳ ରେ ମୁଁ ଫାଷ୍ଟ ସ୍କୁଲରେ। ସେତେବେଳେ ଟାଇମ ଥିଲା ସେତେବେଳେ ଟାଇମ ଥିଲା, ଖେଳ ପସନ୍ଦ ଥିଲା ଖେଳୁଥିଲି ଏବେ ଆଉ ନାହିଁ ଆଉ, ଏବେ ତ ଘର ସମ୍ଭାଳି ପାରୁନି। ହଁ କବାଡି ବି ଖେଳିଛି, ଖୋ ଖୋ କବାଡି ଏଇଥରେ ମୁଁ ଫାଷ୍ଟ। ଆଉ ଗୋଟେ ସଟ ଫୁଟ ଅଛି, ଆଉ ଗୋଟେ ଅଛି ଯୋଉ ବୋହୂ ଚୋରି ବୋହୁ ଗୋଲ ସେଇଥିରେ ଯୋଉ ତଡନ୍ତି କେହି ବି ମତେ ଧରିକି ପାରନ୍ତିନି ତଡିକି ଛୁଇଁ ପାରନ୍ତିନି।
ସେଇଟା ବି ବହୁତ ଭଲ ଖେଳଟେ ବୋହୁଚୋରି।
ହଁ।
ଆ ଡିସ୍କସ ଥରୱ ଖେଳି ଛନ୍ତି ଆପଣ?
ହଁ ଡିସ୍କସ ଥ୍ରୋ ବି ଖେଳିଛି, ପ୍ରାଇଜ ବି ଆଣିଛି ସେଇଥିରେ।
ଆଛା କଣ ସ୍କୁଲୁ ନା ଯୋଉ ବ୍ଲ
ସ୍କୁଲ, ସ୍କୁଲ। ଆମେ ଯେତେବେଳେ ସ୍କୁଲ ଯାଉଥିଲୁ ସେତେବେଳେ ଆମକୁ ବ୍ଲକ ଫ୍ଲକ କେହି ଛାଡୁନଥିଲେ। ସେତେବେଳକୁ ଏତେ ସ୍କୋପ ନଥିଲା ଯେ ବ୍ଲକ କୁ ଯିବ କି ପଞ୍ଚାୟତ କୁ ଯିବ। ଖେଳିବ ଯାହା ସେଇ ସ୍କୁଲ ରେ ସାର୍ଟିଫିକେଟ ଆସିଛି ସେତିକି।
ଓ ହୋ।
ହଉ କଥା ହେଇକି ବହୁତ ଭଲ ଲାଗିଲା ରଖୁଛି ନେଷ୍ଟ କଲ ଡିପ ରେ ଦେଖାହେବ।
ହୁଁ ଧନ୍ୟବାଦ।